କଣ କରୁଛ?
କଣ କରୁଚ?
ବସିଛି।
ହୁଁ।
ଦେଖିଲ ଫଟୋ? ଫଟୋ।
ହଁ ଫଟୋ ଦେକହିଥିଲି ହୁଁ। ଦେଖିଲି ଦେଖିଲି ଆଉ ଟିକେ ପରେ ହଉ। ଆଉ କଣ କରୁଚ?
ହୁଁ ହୁଁ। ବସିଛି ସେଟା ଲେଖିଛି ହେଲେ ସେ ଖାତାରେ ଲେଖିଥିଲା ସେଥିରୁ ଦେଖିକି ଲେଖି ଦେଇଥିଲି। ପଢ଼ିନିି କିନ୍ତୁ।
ହ।
ବୁଝିଲେ ହେଇଯିବ।
ହଁ ସେଟା ବୁଝିଲେ ବି ହେଇଯିବ ଯେ ଦେଖିଲେ ଠିକ ଠାକ ନାଇଁ କି।
ହୁଁ।
ହଉ ଦେ ମୁଁ ଦେଖେ ଦେଖିଆ ଦେଖିକି ନହେଲେ ଏ କହିଦେବି ଆଉ। ବୋଧେ ଆଉ।
ହଁ।
ଆଉ ଜଦି କଲ କରିଥିଲା?
ହୁଁ ସଖାଳେ କରିଥିଲେ ମୁଁ ଦେଖିନଥିଲି।
ଆଉ ଚୁଇଁ ହରିକା କଣ କରୁଛନ୍ତି?
ସେପଟେ ଅଛନ୍ତି। ଅଧା ଲେଖିଛି ସେଇଟା ଆଉ ଅଧା ବାକି ଅଛି। ହଁ ହଁ।
ସେଟା ର ଆମର ଏଇ ଶକ୍ତି ବିଷୟରେ।
ହୁଁ। ସେ ଗତି ବଳ।
ହୁଁ ହଁ।
ଆଉ ଁ ବୁଝି ପାରୁ ଛି ପଢିନି ପଢିଲେ ବୁଝି ହେଇଯିବ। ଅଧା ଲେଖିଛି ଆଉ ଅଧା ଲେଖିନଲ ଦେଖିିବେ ଆଉ ଗୋଟେ ବିଶରେ ସେଟା ସରଗଲେ ଏଟା ଦେଖି ଲେଖିବି।।
ହା। ଓଏ ଏବେ ଖିଆ ପିଆ ଟିକେ ସାରିକି କଣ ସେ ଟିକେ ପଡି ନବ। ପଢି ଟିକେ ଲେଖିଦେଇଛ ତ ପଢିଦବ ଟିକେ ବୁଝିିଦେଲେ। ମନ ରହିଯିବ କିଛି ଅସୁବିଧା ନାହିଁ। ହୁଁ ହୁଁ।
ଘୋଡ଼ାଟା ବାକି ଅଛି ଆରମ୍ଭ କରୁନି ଜମାରୁ।
ଆଁ।
ଓଡିଆଟା ଅଛି ଆରମ୍ଭ
ଓଡିଆ ବି ଅଛି।
ସେ ଓଡିଆ ଟା ପନ୍ଦର ମାର୍କରୁ ଅଛି। ଗ୍ରାମରଟା।
ଖାଲି ଗ୍ରାମର?
ହୁଁ। ବିପରୀତ ସନ୍ଦ ରହିବ ଆଉ ସବୁ ଅଛି ଆଉ ଗୁଡେ ଅଛି ସେଟା ଆରମ୍ଭ କରିନ୍‌। ବହୁତ! ହ।
ର ରୁଢ଼ି ରୁଢ଼ି ଯୋଉ ଇଏ କଣ ଗୀତ ବାଣି ନା କଣ। ରୁଢି ଆଉ କଣ ବାଣୀ କହିବ ଲୋକବାଣୀ ଆଉ ଲୋକବାଣୀ। ହଁ ହଁ।
ବିପରୀତ ଶବ୍ଦ ହ। ଆଉ ଇଟ୍ ରୁ ଯୁଗ୍ମ ଶବ୍ଦପଡ଼ିନେଇଁ। ବାକ୍ୟ ବିଭିନ୍ନ ପ୍ରକାର ବା ଯେଉଁ
ଆଁ।
ବିଶେଷଣ ବିଶେଷ୍ୟ ସର୍ବନାମ ଅବୟ। ଏଉରା ସବୁ ଅଲଗା ଅଲଗା ଘୋଷିବାକୁ ପଡିବ।
ହଁ ବିଶେଷ ବିଶେଷଣ ଯଦି ଉଁ ମାନେ ଏମିତି ଘୋଷିଆକୁ ପଡିବ ନା।
ହୁଁ।
ସେବଣ ସେଉରା ବି ଯଦି ହୁଁ ଜାଣି ହେଇଗଲା ବୁଝି ହେଇଗଲା ତାଲେଲେ ମନେ ରହିଯିବ ନା। ହଁ ଗୋଲି ଯୋଉ ଆମର ବିଶେଷ୍ୟ ବିଶେଷଣ। ଏଭରା ସବୁ ଉ, ଉ, ଉପଶୁଜାତି ମାନଙ୍କର। ଅ ଘୋଷିବାକୁ ପଡିବନି ତମେ ଯଦି ଗୋଟେ ଗୋଟେ ତ ଅଛି ଘୋସିବାକୁ ପଡିବ ଆଉ ଗୋଟେ ଗୋଟେ ବୁଝି ହେଇଗଲେ ଜାଣି ହେଇଯି
ହୁଁ। ତାପରେ ସ ଅ କୋଉ ଶବ୍ଦ ଟା କୋଉ ଅର୍ଥ ପ୍ରକାଶ କରୁଚି। ହ। ଯେମିତି ମାନେ କଣ କହିଲ ଅଁ।
ଆଁ
ମାନେ ଉଁ। ୋିଲଟା ଜାଣନ୍ତି ଆଗରୁ କେବଳ ରାଶିର ତେଲଟା ତେଲ ବୋଲି ବୁଝିହେଉଥିଲା କିନ୍ତୁ ବର୍ତ୍ତମାନ ସବୁ ତେଲ ବୋଲି ବୁଝଉଛି। ମାନେ ଏହାର ଅର୍ଥ ଅ ଆଗରୁ ତେଲଟା ର ଅର୍ଥ ଟା କେମିତି ରାଶି ତେଲ ଟା ବି
ହୁଁ।
କିନ୍ତୁ ବର୍ତ୍ତମାନ ତେଲ ହେଲେ ଆମେ ସବୁ ପ୍ରକାର ତେଲକୁ ବୁଝେଇବୁ। ନଡିଆ ତଲ ହଉ ପେଟ୍ରୋଲ ବି ବୁଝୁଛେ ସିଏ ବି ଗୋ ବା ତୈଳ। ଆଉ ଆ ହ ହୁଁ ମହାଜନ କହିଲେ ମହାନ ଜନଙ୍କୁ ମୁଁ ମହାନ ବ୍ୟକ୍ତିଙ୍କୁ ବୁଝଉଥିଲା। ବର୍ତ୍ତମାନ ମହାଜନ କହିଲେ କେବଳ ଯୋଉମାନେ- ମାନେ ଯୋଉ ବନ୍ଧା ରଖିକି ସେଇମାନଙ୍କୁ ମହାଜନ ବୋଲି ବୁଝଉଛି। ସେମିତି କୋଉଠି ଅର୍ଥର ଉନ୍ନତି ହେଲା କୋଉଠି ଅର୍ଥର ଅବନତି ହେଲା କଉଠି ଅର୍ଥର ଭଲ ଅର୍ଥ ବୁଝିହେଲା କଉଠି ଅର୍ଥର ଖରାପ ଅର୍ଥ ବୁଝିହେଲା।
ହଁ ଯୋଉଟା ନା ପକେଇବା ନା ରଖିବା।
ହେଲୋ। ସେଇଭଳିଆ।
ଆଚ୍ଛା
ହଁ ଟିକେ ଟିକେ ଆଉ।
ଏଇରା ତ ସବୁ ଟ ଏଇରା ମାନେ ଏ ପ ଏବେ ଜାଣି ହେଇଯିବ ପରୀକ୍ଷାରେ ହେଲେ ମାନେ କଣ କହିଲ? ଜାଣିପାରିବନି ନା ମାନେ ଉଲଟା ପାାଲଟା ହେଇଯିବ। ସତେ କି ନାଇଁ। ଆ ଜଣା ଜଣା ପଡିବନି ଏଇଟା ଏଇଠିରେ ଲେଖିବି କି ସେଇଟା ସେଇଠିରେ ଲେଖିବି। ଏ ପ ସେଇଟା ହଉଛି ପ୍ରବ୍ଲେମ ପୁରା କନିଫିଡେନ୍ସରେ ଜାଣିବା ମାନେ ପୁରା ପୁରା ଜାଣିଥିବ ଯେ ଏଇଆ ଆନ କୋଶ ଏଇ ଯୋଉ ମାନେ ପ୍ରଶ୍ନର ଏଇଟା ଉତ୍ତର ନାଇଁ କି?
ହୁଁ। ସିଧାସଳଖ ପ୍ରଶ୍ନ ଉତ୍ତର ଦେଖିବାକୁ ପରା।
ହଁ। ଆଉ ଆମର ଇଏରେ କଣ? ସୂଚୀ ପତ୍ରରେ ଆମର କଣ କଣ ଆଉ ଅଛି ଗଣିତ ବି ଅଛି।
ହୁଁ।
ଗ ଗଣିତ ରେ ପୁଣି କଣ କଣ ଅଛି?
ଗଣିତରେ ଲାଭ କ୍ଷତି ସ ହଁ ସେଇଟା ପଛକୁ ଅଛି ପଛରେ ଦେଖିବି ଆଗ ଏ ଓଡ଼ିଆରେ ଯେତିକି ରହିଲା ସବୁ ସାରିଦେଇକି ତାପରେ ଗଣିତ ପଛକୁ ରହିବ ଆଉ ଲସାଗୁ ଗସାଗୁ ଅନୁପାତ ରୀହାତି। ଶତକଡ଼ା ଲାଭ କ୍ଷତି ଆଉ ଅନୁପାତ ହଁ। ତା ସହିତ ହୁଁ ଏଇରାସବୁ ଆସିବ। ସେଟ ଆସିବ।
ହଁ।
ବିଜ୍ଞାନଟା ଅଧା ଦିଟା ଲେଖିଛି ଆଉ। ତିନି ଚାର ଏଗାରଟା ଆଉ ଦି ତିନିଟା ଅଛି।
ହଁ ବିଜ୍ଞାନଟା?
ହଁ ଇତିହାସ ର ସରିଯାଇଛି ଆଜି। ଟା ଅଛି।
ବିଷୟ କଣ ମାନେ ଏ ଚୁ ମାନେ ଆମର ଟୋଟାଲ ଯେତେକ ଥିଲା ସବୁ ଲେଖି ସାଇଲଣି? ସମୁଦାୟ ଯେତେକ ଥିଲା?
ପନ୍ଦରଶର ମାସ ପନ୍ଦରଶହ ଷାଠିଏ ଟା। ଆ ର କୁ ମାନେ ଷାଠିଏରୁ ଫାଷ୍ଟ ଦେଖୁଛି ବାକି ତିରିଶଟା ଟୋଟାଲ ଛାଡି ଦେଇଛି। ଷାଠିଏ ଟା ଭିତରୁ ଉଁ ତିରିଶ ମାର୍କ ହୋଉଛି ମାନେ ଗଣି ପନ୍ଦର ଆଉ ଓଡ଼ିଆ ପନ୍ଦର। ଗଣିତ ଓଡିଆର ପନ୍ଦର ପନ୍ଦର ମାର୍କ ଛାଡି ଦେଇଛି ତାକୁ ଦେଖିନି। ବାକି ଏନେ ତିରିସ୍ ମାର୍କ ପାଇଁ ଦେଖୁଛି ଆଉ। ନବେରୁ ତିରିଶ ପର୍ଯ୍ୟନ୍ତ ଦେଖୁଛି ଆଉ ଷାଠିଏ ଛାଡି ଦେଇଛି।
ନବେ ରୁ ତିରିଶ ମାର୍କ ଦେଖୁଛ ଷାଠିଏ ଛାଡି ଦେଇଛ? ମାନେ ସା ସେଇ ଷାଠିଏରେ ରହି ଛି ଗଣିତ ଇଂଲିଶ ଆଉ କଣ?
ଗଣିତ ଓଡ଼ିଆ ହେଉଛି ପନ୍ଦର ପନ୍ଦର ତିରିଶ। ଗଣିତ ଓଡିଆ।
ତ ଓଡ଼ିଆ ହଁ।
ଆଉ। ଅ ଇଂଲିଶ ଛଅସହ ଶିକ୍ଷା ପରି ମିଶି ଦସ।
ହଁ। ଛେରା
ହୋଉ। ହୋଉ ତାହାଲେ ରଖୁଛି।
ହଉ ଠିକ୍ ଅଛି। ହୁଁ ହୁଁ। ହ୍ୟାଲୋ। ହ୍ୟାଲୋ।